ହେଲୋ ହେଲୋ।
ହଁ ମୋ କଥା ଶୁଭା ଯାଉଚି?
ଭଏସ୍ ଆସୁଚି?
ହଁ ହଁ ଶୁଭା ଯାଉଚି କୁହ।
କଣ କରୁଥିଲେ?
କିଛି ନାହିଁ ଏଇଠି ବାହାରେ ବୁଲୁଚି। ବାହାରେ ମାନେ ଘର ବାହାରେ। ଟିକେ ବୁଲୁଚି ପବନ ଦଉଚି ଆଉ। ହଁ ଘର ବାହାରେ ହିଁ ମାନ ନେ ପୁରା ବାହାରକୁ ନାହିଁ ଘର ବାହାରେ ହିଁ ଆମର ଏଇଠି ଟି ଟିକେ ଅଛି, ମାନେ ବିଲ ଅଛି। ହଁ। ଅ ବା ଖାଇଥିଲି ସନ୍ଧ୍ୟା ବେଳେ ଖାଇଥିଲି। ଏବେ ରାତିରେ ଖାଇବି ଆଉ ଟିକେ ପରେ ଆଉ। ଆଉ ତମେ?
ହୁଁ ମୁଁ ବି ଖାଇସାରିଲିଣୀ, ଶୋଇବି ଏବେ।
ଆଚ୍ଛା ଖାଇଲ କଣ?
ରୁଟି, ଭଜା। ଆପଣ କଣ ଖାଇଲେ?
ମୁଁ ସନ୍ଧ୍ୟାବେେଳେ ଖାଇଥିଲି ଚୁଡା ଖାଇଥିଲି ଆଉ ଏବେ- ଖାଇନି ରୁଟି ହବ ଆଉ। ରୁଟି ଖାଇବି, ହେଇସାରିଲାଣି, ମୁଁ ଖାଲି ଖାଇବି ଗଲେ ଆଉ। ମୁଁ ଏଠି ବାହାରେ ଟିକେ ପବନ ଦଉଚି ତ ଏଥ ପାଇଁ ବୁଲାବୁଲି କରୁଚି।
ହଁ ବର୍ଷା ହଉଚି ନା?
ହଁ।
ସେଠି ବର୍ଷା, ହଉଚି?
ବର୍ଷା ହଁ ହଉଥିଲା। ଏବେ ତ ହେଇନି ଏବେ ଟିକେ ବନ୍ଦ
ଏଠି ତ ଟିକେ, ଟିକେ, ହଉଚି।
ହ ନାଇଁ ଆମର ଏଠି ହଉନି, ଏଠି ଖାଲି ଟିକେ ଟିକେ ଥଣ୍ଡା ପଡିଚି ତ ଟିକେ ବାହାରେ। ବର୍ଷା ହେଇଥିଲା ସନ୍ଧ୍ୟା ବେଳେ ହେଇଥିଲା ତ ଏବେ ବନ୍ଦ ହେଇଯାଇଚି। ଟିକେ ଭଲ ଲାଗୁଚି ଏବେ ବାହାରେ ଟିକେ ଆଉ। ଆଉ ଆପଣଙ୍କର ସେଠି କଣ ଅଛି? ମାନେ ଗାଁ, ନା ସହର?
ନାଇଁ ଗାଁ, ଆପଣଙ୍କର?
ହଁ ଆମ ଘର ବି ଗାଁ, ଆମର ପୁରା ଗାଁ ର ଶେଷ ଘରେ ଘର ପୁରା। ତ ଘର ବାହାରେ ଅ ମାନେ ସବୁ ଆଡେ ଗଛ, ଆଉ ସାଇଡ ରେ ଖାଲି ବିଲ। ତ ପୁରା ଗୋଟିକିଆ ଘର ହଉ।
ବଢିଆ ଆଉ ଏବେ କଣ କରୁଚୁ, ମାନେ?
ମୁଁ କହିଲି ଆପଣଙ୍କର ସବୁ ଉ ଘରେ ମାନେ ଘର ପାଖରେ କଣ କି
ନାଇଁ ଏ ତ ବିଲ ରହୁଛି ହି ଏଇ ଧାନ, ମୁଗ, ଏଇ ସବୁ କରୁଛନ୍ତି ଚାଷ।
ଆଚ୍ଛା ବୁଲାବୁଲି କରିବାକୁ କୁଆଡେ ଯାଇଛ?
ଆଉ ହଁ ମୁଁ ତ ବୁଲିବା ବହୁତ ଭଲ ଲାଗେ ମୁଁ ସବୁଆଡେ ଯାଇଥିଲି ଲତିଗିରି ଗୋଟେ ଗିରି ଏଗୁଡା ସବୁ କଟକ ଏ ସବୁ ଯାଉଛି ମୁଁ ବଲିବାକୁ।
ଆଛା କୁଆଡେ କୁଆଡେ ସବୁ ଯାଇଚ ବୁଲିଆପାଇଁ? ହଁ ମୁଁ ଏବେ?
ଆଜ୍ଞା।
ହଁ ମୁଁ କହିଲି ମୁଁ ଏବେ ପଢାପଢି ତ ସରିଲାଣି ଏବେ ମୁଁ ଜବ୍ କରିଚି। ହଁ ଆଉ ହଁ। କରିଥିଲି ଜବ୍ କରିଥିଲି ସୁଫଟୱେର ରେ। ଅ ଛାଡିଦେଲି ଏଇ ରିସେଣ୍ଟଲି ଛାଡିଛି ଛାଡିକି ଘରେ ଅଛି ଟିକେ ପଢାପଢି ଟିକେ ପୁଣି କରୁଚି ଆଉ।
ଓହୋ ଆଉ ଆଗେ ଜବ୍ କରିବ? ହଁ କୁହନ୍ତୁ।
ହଁ, ମୁଁ କହିଲି ଜବ୍ ଆଗକୁ ତ କରିବି, ଏବେତ କିଛି କରିନି ଏବେ ଘରେ ହିଁ ଅଛି ଆଉ। ଘରେ ଟିକେ ବୁଲାବୁଲି କରୁଛି।
ଯେ ମୁଁ ମେହେନ୍ଦି କାମ କରୁଛି।
ଆଚ୍ଛା।
ହୁଁ,
ମେହେନ୍ଦି ମେହେନ୍ଦି ଆର୍ଟିଷ୍ଟ ମାନେ ଯୋଉ ବାହାଘରରେ ସବୁ କରନ୍ତି।
ହଁ ହଁ, ସେ
ଯାହୋଉ ମ ମତେ ମେହେନ୍ଦି ଆସେନି, ସବୁ ଆସେ ମେହେନ୍ଦି କରି ପାରେନି ଉଁ ମତେ ଆସେନି।
ଓ ମତେ ଆସେ ମତେ ଭଲ ଲାଗୁଛି ମେହେନ୍ଦୀ କରିବା।
ହଁ ହଁ ବୁଝିଲି।
ଅନଲାଇନ କୋର୍ସ କରିଥିଲି ନା।
ଆଚ୍ଛା, ମେହେନ୍ଦୀରେ ଅନଲାଇନ୍ କୋର୍ସ ବି ହୁଏ କି? ମୁଁ ଜାଣିନଥିଲି।
ଆଜ୍ଞା।
ମୁଁ କହିଲି, ମେହେନ୍ଦୀରେ ଅନଲାଇନରେ ଶିଖା ହୁଏ କି?
ହଁ ହଁ ଶିଖା ହୁଏ। ଅନଲାଇନରେ ଶିଖା ହୁଏ। ଘରେ ରହି କି ପ୍ରାକ୍ଟିସ କରିବା, ଏ ସବୁ ରହୁଛି।
ତମକୁ ଭଲ ଲାଗୁଥିବ ନା ଭଲ ମାନେ ବୋର୍ ଲାଗେନି ଏତେ ସମୟ ବସିବା ଲାଗି, କରି ଦଉଥିବ ତମେ।
ସାରିକି ସେଇୟା କଲି, ସେଇୟା କଲାପରେ ଏବେ ଘରେ ଅଛି।
ହୁଁ, ଯାହା ହଉ ଭଲ କାମ କରୁଛ। ଗୋଟେ ମାନେ ଗୋଟେ ଅ ମାନେ ଶୁଣିଲି କି ଭଲ ମାନେ ମେହେନ୍ଦି ଆର୍ଟିଷ୍ଟ, ମାନେ ବାହାଘରରେ ସବୁ କରୁଥିବ ନା ବାହା
ହଁ ହଁ ବାହାଘର ଯାଉଛି।
ଯାହା ହଉ ଭଲ। ଆଉ ସବୁ କଣ ତମର ଏରିଆରେ ସବୁ କଣ କଣ ଅଛି? ମାନେ ବୁଲିବା ଲାଗି ଜାଗା ସବୁ।
ବୁଲିବା ସେଇ ଅଳତି ରେ ଅଛି, ଯୋ ପାହାଡ଼ିଆ ଜାଗା ସବୁ।
ହୁଁ ହୁଁ
ସେଠି କାଇ ଆମେ ବୁଲୁଛୁ ମିୟୁଜିଅମ୍ ଅଛି ଶୁଣିଥିବେ
ହଁ ମିୟୁଜିଅମ୍ ଆ କୋଉ ମିୟୁଜିୟମ୍ ମାନେ ସେଟି କଣ ଥାଏ ସବୁ
ଲଲିତଗିରି ମାନେ ଆଗ କାଳରେ ଯୋଉଗୁରା ମିୟୁଜିଅମ୍ ରହୁନି ଚିତ୍ର ସବୁ
ହଁ ହଁ ବୁଝିଲି ବୁଝିଲି
ମନ୍ଦିର ସ ସେ ସବୁ ରହୁଛି ଆଗ କାଳରେ ଯ ସବୁ ସା ସା ମାନେ ରଖୁଛନ୍ତି ଦେଖୁନାହାନ୍ତି କିଏ ତିଆରି କରିଥିଲେ
ହୁଁ ହୁଁ ବୁଝିଲି ବୁଝିଲି
ହୁଁ
ଯାହା ହଉ ତମ ସିଆଡ଼େ ଅଛି ସବୁ ବୁଲା ବୁଲି ଜାଗା
ହୁଁ, ଏଇଠି ତ ଅଛୁ ବୁଲିବାର ଜାଗା
ଆଉ ତମକୁ କଣ କଣ ସବୁ ରୋଷେଇ ଆସେ
ମତେ ସବୁ ଆସେ ଖାଲି ବିରିୟାନୀ ଛାଡ଼ିକି
ବିରିୟାନୀ ଛାଡ଼ିକି
ଆଜ୍ଞା ମାନେ ରୁଟି ଭ ଭଜା ଚଟନି ଭାତ ଡାଲି ତରକାରୀ ସବ ଚିକେନ୍ ମଟନ୍ ସବୁ ତିଆରି କରେ
ଆଚ୍ଛା
ଆପଣକୁ ଆସୁଛି ରୋଷେଇ
ହଁ ମତେ ସବୁ ଆସେ ମତେ କିନ୍ତୁ ବେସିକାଲି ଯୋଉ ଚିକେନ୍ ଆସେ ଅଣ୍ଡା ଆସେ ମାନେ ମତେ ଯୋଉଟା ଖାଇବାକୁ ଭଲ ଲାଗେ ମତେ ସେଇଗୁଡା ହିଁ ସବୁ ଆସେ
ହୁଁ ମତେ ତ ଅଣ୍ଡା ତରକାରୀ ଛେବରେ
ହଁ ହଁ ତାହେଲେ ତ ଭଲ ଯୋଉଗଡା ସବୁ ନିଜକୁ ଭଲ ଲାଗେ ସେଗୁଡାସବୁ ଭଲରେ ବନେଇ ହୁଏ ନା ମାନେ ଯେମତି ତମକୁ ମେହେନ୍ଦୀ କରିବାକୁ ଭଲ ଲାଗେ ତ ତମକୁ ବୋର ଲାଗୁନଥିବ
ହଁ ବୋର ଲାଗୁଛି କେବେ କେବେ ଅର୍ଡର ଆସିଛି କେବେ କେବେ ଅର୍ଡର ଆସନି ନା
ହଁ କିନ୍ତୁ ଆସିଲେ ମାନେ ବୋର ଲାଗିବ ଆସିଲେ ତ ତମ କରିବାକୁ ଇଛା ହବ ନା ଖୁସିରେ ଖୁସିରେ ଘରେ ରହିଗଲେ ବୋର ଲାଗିବ
ଘରେ ବି ରହିଲେ ଗାଁ ଲୋକମାନେ ଆସିଛନ୍ତି ଆଉ ହଁ ଇଦରେ ବହୁତ ଲୋକ ଆସନ୍ତି ଅଲଗା ଗାଁ ପିଲା ସାଙ୍ଗସାଥି ସବୁୁର କରିଦଉଛି
ଆ ଓ ଆଉ କଣ ସବୁ ତମ ଘରେ ସବୁ ଭଲ ଅଛନ୍ତି
ହଁ ସବୁ ଭଲ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି
ହଁ ଆଉ ଆମ ଘରେ ସବୁ ଭଲ ଆଉ ସବୁ ତମକୁ କଣ କଣ ସବୁ ଆସେ ମାନେ ଆଉ ସବୁ ସ୍କୁଲ୍ କେମିତି କଟିଲା ସ୍କୁଲ୍ ତମର କେମିତି କଟିଥିଲା
ସ୍କୁଲ୍ ହୁ ଆମେ ଦିଟା ଇସ୍କୁଲୁରେ ପଢିଥିଲୁ ଗୋଟେ ଗୋଟେ ରୁ ଅଷ୍ଟମ ଯାଙ୍କରେ ଉପି ସ୍କୁଲ୍ ତାପରେ ନବମ ଦଶମ ସମ ଅଲଗା ଇସ୍କୁଲ୍ ରେ ପଢିଲୁ ତାପରେ କଲେଜ୍ ଗଲୁ ଅଲଗା ଜାଗାରେ ପ୍ଲସ୍ ଟୁ ସାରିଲୁ?
ଆଚ୍ଛା। ଆଉ ଅ, ତୋମର ଖେଳା ଖେଳି କଣ କରିବା ଭଲ , କଣ କହିଲ?
ତ ଆପଣ ପ-ପ୍ଲସ୍ ଥ୍ରୀ ଯାଙ୍କେ ପଢ଼ିଛ?
ହଁ, ହଁ, ହଁ ମୁଁ ପ୍ଲସ୍ ଥ୍ରୀ ଯାଏ ପଢିଛି।
ମୁଁ ପ୍ଲସ୍ ଟୁ କରିଛି।
ଆଚ୍ଛା, ଆଉ ତୋମେ କଣ ଖେଳା ଖେଳି ସବୁ କର ସ୍କୁଲ୍ ରେ ନା ଖେଳନି?
ହଁ ସ୍କୁଲ୍ ଯାଏଁ ଆମେ ଖେଳୁଥିଲୁ ସବୁ ମାନେ ଆମେ ଉଁ, ଆମେ ତିନିଟା ରୁ ଚାଟା ଖେଳୁଛେ ମାନେ ରିସେସ୍ ହଉଛି ଗୋଟେ ରୁ ଦିଟା। ଆମେ ସେ ସେଠି ଖେଳିବୁନୁ, ଆମେ କହିବୁ ଏବେ ଖେଳିବୁନୁ, ସାର୍ ସବୁ କହିବେ ତିନ ଟାରୁ ଚା ଟା ଖେଳ ହଉଚି, ଖେଳ ମାନେ ଆଣିବି ସବୁ କ୍ୟାରମ୍ କ୍ୟାରମ୍, ବ୍ୟାଡ୍ ବିଟନ୍ ଆଣିବୁ ଖେଳିବୁ।
ଆଚ୍ଛା। କ୍ୟାରମ୍ ତୋମକୁ ଖେଳ ଆସେ, ବ୍ୟାଡମିଣ୍ଟନ୍ ବି, ଆଉ କବାଡି ଖେଳିଚ?
ଅ, କବାଡି ତ ଖେଳିନି, ହକି ନା ହକି ନିଉ- ମାଇ- ଇଏ ଖେଳିଥିଲି ବାସ୍କେଟବଲ୍ ଖେଳିଥିଲି।
ଆଚ୍ଛା।
ମାନେ ଉଁ, ସ୍କୁଲ୍ ରେ କହିଲେ ବାସ୍କେଟବଲ୍ ଖେଳିବ କି ନାଇଁଁ। ତ ମୁଁ ମୋତେ ସିଲେକ୍ଟ କରିଥିଲେ। ମୁଁ ଯାଇକି ଟ୍ରେନିଂ ବି ନେଇଥିଲି, ସିଏ କହିଲେ କଟକ ଯିବାକୁ ପଡିବ। ମାନେ ମୁଁ ଭଲ ଖେଳିଲି ନା। ସେ କହିଲେ କଟକ ଯାଇଁକି ଟ୍ରେନିଂ ଦେବୁ। ସେ ବୋଉ ମନା କରିଦେଲା ମୁଁ ଆଉ ଯାଇପାରିଲିନି।
ଆଚ୍ଛା, କିନ୍ତୁ ବାହାରକୁ ଏବେ ସମସ୍ତେ ଯାଉଛନ୍ତି, ଝିଅ ମାନେ ବି ହୁଅନ୍ତୁ ଯିଏ ବି ହୁଅ
ହଁ, ହଁ ଛାଡୁଚନ୍ତି, ବେଶୀ ମୁସଲିମ ଘର ଛାଡୁନାହାନ୍ତି।
ଅଁ, ହଁ।
ସେଇଥିପାଇଁ ବୋଉ ମନା କଲେ କହିଲେ ନାଇଁ ଏକୁଟିଆ ଏତେ ତୁ ଯିବୁନୁ। ଛାଡି ତ ପଡିିବ। ନହେଲେ ମୋତେ ମ୍ୟୁଜିକ୍ ଚେୟାର୍ ଖେଳିବା ବହୁତ ଭଲ ନାଗେ। ମୁଁ ସ୍କୁଲ୍ ରେ ବି ଖେଳିଥିଲି, ଆଉ ଗୋଟେ ସ୍କୁଲ୍ ରେ ବି ଯାଇଥିଲି ଖେଳିଥିଲି।
ଆଚ୍ଛା।
ସେଠି ମୁଁ ବହୁତ ସମ୍ମାନ ଦେଲି, ଗୋଟେ ସାର୍ ଥିଲେ ସିଏ ମୋତେ କହିଲେ ଉଁ, ମୋତେ ଗୀତ ଗାଇବାକୁ। ଇସ୍କୁଲ୍ ଟାଇମ୍ ମୁଁ ତାଙ୍କ ପାଇଁ ଗୀତ ଗାଇଥିଲି।
ଆଚ୍ଛା। ଯା ହଉ।
ହଁ ବର୍ଷା ପାଇଁ ଏବେ ଦେହ ଏତେ ଖରାପ ହେଇଯାଇଛି କାଶ ହଉଛି।
ହଁ ବର୍ଷା ଏବେ ହଉଛି ନା ମାନେ ହଠାତ୍ ଖରା ହେଇଥିଲା ପୁଣି ବର୍ଷା ହେଇଗଲା। ତ ସେଥିପାଇଁ ହଉଥିବ।
ଆଉ ଖାଇବେ କେତେ
କଣ କହିଲେ?
ଖାଇବେନି କଣ?
ହଁ ଖାଇବୁ ରୁଟି ଖାଇବୁ ରାତିକି ଆଉ। ମାନେ ରାତିକି ମାନେ ଏବେ ଆଉ ଟିକେ ପରେ ଖାଇବୁ ଆଉ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହୁ ରଖୁଛି।
ହଁ ହଁ ରଖ।